ଜୟ ଜଗନ୍ନାଥ ନମସ୍କାର। ଆଉ ବନ୍ଧୁ ଆପଣଙ୍କର କଣ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ କି ଆପଣଙ୍କ ତଣ୍ଟି ଠିକ୍ ନାହିଁ?
ନାଇଁ ନାଇଁ ଟିକେ ଥଣ୍ଡା ପାଗ ହେଇଯାଏ ଯେହେତୁ ଚାରି ପାଞ୍ଚ ଦିନ ଆମ ତୁ ଋତୁ ଗଳା ଟିକେ କଣ ହଉଛି। ଆଉ ଋତୁ ଟା ଯେହେତୁ ବଦଳୁଛି ଏ ସମୟରେ ବହୁତ ସାବଧାନ ର ସହ ରହିବା ଦରକାର। କାହିଁକି ନା ଋତୁ ବଦଳେଇବା ସମୟରେ ଯେତେ ତମ ଖାଦ୍ୟ ପେୟ କି ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଟିକେ ଉଣା କରିଦବ ବୁଝିପାଇଲେ? ତାହେଲେ ଆପଣ ସ୍ୱାସ୍ଥ୍ୟ ବହୁତ ଖରାପ ହେଇଯିବ ବୁଝିପାଇଲେ ସେଥିପାଇଁ ଋ ତୁ ବଦଳିବା ସମୟରେ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଭଲ ଭାବରେ ଦଶ ଦଶ ପନ୍ଦର ଦିନ ଭଲ ଭାବରେ ରଖିବେ ଭଲ ଖାଦ୍ୟ ଖାଇବେ ଯେମିତି କି ଆମର ର ରୁଟି ସନ୍ତୁଳା, ଆଉ ଭାତ ଡାଲି ଆଳୁ ଖଟା ଆଇଁସ ଆମିଷ ଜାତୀୟ ଖାଇବେ ବ ଅଧିକା ତେଲ ମସ ପଲାନମେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଯାହାଉ କହୁଛନ୍ତି ସତ କଥା ଆପଣ ଆଉ ବନ୍ଧୁ ଉ ବର୍ଷା ଦିନ ଯେହେତୁ ତୁ ଏଇନା ଚାଲିଛି ଆପଣ ଦେଖନ୍ତୁ ତିନିଓଟି ନିର୍ଦ୍ଦେଶ ମୁଁ ଦଉଛି ତାକୁ ଆପଣ ମାନିକି ଟିକେ ଚଳିବେ ବୁଝିଲେ?
ହଁ।
ଯେମିତି କିି ପ୍ରଥମେ ହଉଛି ବର୍ଷା ଋତୁ ତୁରେ ଆପଣ ଶୋଇବା ପୂର୍ବରୁ ପ୍ରଥମେ ଆଗ ମଶାରୀ ଟାଙ୍ଗିବେ ପ୍ରଞ୍ଚ୍ ମଶାରୀ ହଉଚି ପ୍ର ପ୍ରଥମ ସୋପାନ ମଶାରୀ ଟାଙ୍ଗିକି ଶୋଇବେ କାହିଁକି ନା ଦେଖନ୍ତୁ କେତେ ପ୍ରକାର ଜୀବ ଜନ୍ତୁ ଏଇନା ସବୁ ବୁଲିବେ ବାହାରେ କାହିଁକି ନା ତାଙ୍କ ଘରେ ତ ପାଣି ପଶି ଯାଇଛି ନା ସେମାନେ କୌଣସି ନା କୌଣସି ଗୋଟେ ଆବଦ୍ ସ୍ଥାନ ଖୋଜିବେ ରହିବା ପାଇଁ କି ନା ତ ଆଉ ମଶା ତ କାମୁଡିଲେ ଆପଣ ଜାଣିଛନ୍ତି ବିଭିନ୍ନ ପ୍ରକାର ରୋଗ ଆମର ହଉ ବାଟ ଜର ହଉ ଜର ଆଜ୍ଞା ସେ ସବୁ ବିଭିନ୍ନ ବିଭିନ୍ନ ପ୍ର କାର ରୋଗ ହବ ଆଉ ତା ସାଙ୍ଗରେ ଆପଣ ଯେତେବେଳେ ଧରି ନିଅନ୍ତୁ ଭଗବାନ ଏମିତି ନ କରନ୍ତୁ ଶୋଇଲା ବେଳେ ଆପଣ ଯଦି ମଶାରୀ ନ ଟାଙ୍ଗୀ ତେ କୌଣସି ନିଦ୍ରା ଅବସ୍ଥାରେ କୌଣସି ବ୍ୟକ୍ତି କୁ କିଛି ଜଣା ପଡେ ନାହିଁ କୌଣସି ପୀଡା ଜ ତା ପଡେ ନାହିଁ ହୁଁ। କୌଣସି ଜନ୍ତୁ ଯଦି ଆସି ଆପଣଙ୍କୁ ଦଂଶନ କରିଦଉଛି ସରିସୃପ ଜାତି କୌଣସି ଜନ୍ତୁ ଦଂଶନ କରିଦଉଛି। ତ ମଣିଷର ମୃତ୍ୟୁ ବି ହେଇପାରେ ତ ସେଥି ପାଇଁ କିନା କଣ ପାଇଁ ଆମେ ସତର୍କତା କଣ ପାଇଁ ଅବଲମ୍ବନ କରିବାନି ସେଇଟା ଗୋଟେ ପ୍ରଥମ ଆଉ ଦ୍ଵିତୀୟ ହଉଛି ଖାଇବା ଜିନିଷ ବେଶୀ ବାହାରୁ ଯୋଉ ଆପଣ ଯୋଉଟା କହିଲେ କି ଆପଣ ଯତ୍ନ ର ସହିତ ରହିବେ ଖାଦ୍ୟପେୟ ଉପରେ ଧ୍ୟାନ ଦେବେ ହଁ ସେମତି ହଉଛି। ଆପଣ କଣ କରିବେ ନିଜ ଘରେ ଯାହା ସବୁ ଘରୋଇ ଖାଦ୍ୟ ବାନେଇକି ନିଜେ ଖାଇବେ ବାହାରୁ ପରିବା ମଧ୍ୟ ଟିକେ କିଣିବାକୁ ଟିକେ ମାନେ ତାକୁ ଇଏ କରିବେ ବ ଆଜ୍ଞା ବାହାରୁ ପରିବା ନ କିଣିବା ହିଁ ବହୁତ ଭଲ କାହିଁକି ନା ଏବେ ଯେହେତୁ ରାସାୟନିକ ସାର ପ୍ରୟୋଗ ହଉଛି ପନିପରିବା ମାନଙ୍କରେ ସେଠି ବର୍ଷା ପାଣି ବାଜିକି ସେ ପରିବା ବି ଖରାପ ହେଇଯିବ ଆଉ ବିଷାକ୍ତ ହେଇଯିବ। ଆଉ ସେଇଟା ଦେହକୁ ଗଲେ ଦେହ ଖରାପ କରେ ଏମିତି ବାନ୍ତି ଝାଡା ଟି ଏ ଯୋଉ ସବୁ ଜିନିଷ ହଉଛି।
ହଁ ଏବେ ଆମ ଘର ବାହାରେ କଣ କହିଲ ଏବେ ପାଖ ପାଖି ଘଣ୍ଟାଏ ଦେଢ ଘଣ୍ଟା ପୂର୍ବରୁ ଆମ ଘର ବାହାରେ ଏକ ବଡ ଜନ୍ତୁ ବାହାରେ ଲା ବାହାରିଲା ମାନଙ୍କର ଏପଟ ରାସ୍ତାରୁ ସେପଟ ରାସ୍ତା କୁ ପଳେଇଲା। ବୁଝିପାରିଲ ସିଏ ମୋ ଭାଇ ଯିଏ ବଡ ଭାଇ ସିଏ ଦେଖିଲେ ସେ କହିଲେ ଇଏଟା ବଡ ଜନ୍ତୁ ବୁଝିପାରିଲେ ବ ବଡଜନ୍ତୁ। ସେ ଦେଖିକି ମୋ ବାପାଙ୍କୁ ଡାକିଲେ ବାପା ଙ୍କୁ ଡାକିଲେ ଆଉ ଦେଖିଲା ବେଳକୁ ସେ ନାଇଁ ଆଉ କଣ ସେ ଥବ। ସେ ପଳେଇଥିବ ନା ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଯେହେତୁ ସେ ପଳେଇଲା ଆଉ କିନ୍ତୁ ମୋ ବଡ ଭାଇ ଦେଖିଚି ସେ ବଡ ଜନ୍ତୁ। ସେଇଥିପାଇଁ ଏଇନା ଦେଖି ଚାହିଁ ରହିଆକୁ ପଡିବ। ଆପଣ ଯୋଉ କଥା କଇଲେ ଯୁଆଡେ ଗହରୋଉ ଗୋଡୋ କାଢିଲେ ବି ଦେଖିକି ଗୋଡ କାଢିବ ଗୋଡୋ ତଳେ କୋଉ ବଡ ଜନ୍ତୁ କି କିଏ ପଶିଯାଇଥିବେ ଆପଣ ଜାଣିପାରିବ ନାହିଁ ବୁଝିପାଇଲେ।
ଗୋଡ ତଳ ହୋଉଚି ଅଲଗା କଥା। ଆଉ ଗୋଟେ ହୋଉଚି କଣ କହିଲେ ଆପଣ ସବୁ ଦୁଇ ଚକିଆ ଯାନ ଏଇନା ସବୁ ବ୍ୟବହାର କରୁଥିବେ କୁଆଡେ ଯିବା ପାଇଁ ଘରୁ ବାହାରିବେ ମାନେ ଲୋ କୋ ଆମେ ଙ୍କ କରୁଛନ୍ତି ମାନେ ସମୟ ବ୍ୟସ୍ତତା ହେତୁ ସାଙ୍ଗେ ସାଙ୍ଗେ ଗାଡି ଯାନ କାଢିକି ବାହାରିକି ପଳଉଚୁ କିନ୍ତୁ ସେଇଟା ନ କରିକି ଟିକେ ଯାନକୁ ଭଲରେ ଟିକେ ଦେଖିଦେବେ କାହିଁକି ନା ସେ ସେଇ ସରିସୃପ ଜାତୀୟ କୌଣସି ଅନ୍ୟ ଜନ୍ତୁ ମାନେ ସେମାନେ ତାଙ୍କ ହୁଁ ରକ୍ଷା କରିବା ପାଇଁ ବର୍ଷାରୁ ରକ୍ଷା କରିବା ପାଇଁ ନିଜକୁ ସେମାନେ ଆସିକି ସେ ଗାଡି ଭିତରେ କୌଣସି ସ୍ଥାନରେ ଲୁଚିକି ରଖି ଯାଇଥାନ୍ତି ବୁଝିଲେ।
ହଁ, ଆପଣ ଠିକ କଥା କୋଉଚନ୍ତି। ଆପଣଙ୍କ ମନ ଅଛି ଆପଣ ମତ- ମତେ ଗୋଟିଏ ପଠେଇଥିଲେ ଗୋଟେ ଏକ ଭିଡିଓ ଜେନ୍ତି ଆମ ଆମେ ଜୋତା ଯୋଉ ପିନ୍ଧୁଛୁ ସେ ଜୋତା ଚାରିିକର ଆବଦ୍ଧ ଯେହେତୁ ତା ଭିତରେ କିଛି ଦେଖା ହୁଏ ନା। ତା ଭିତେରେ ବୁ ଗୋଟେ, ଗୋଟେ ରହିଯାନ୍ତି। ଆଉ ଆମର ଯୋଉ ସୁର ରକ୍ଷା ପାଇଁ ଗାଡି ଚଳେଇବା ଯୋଉ ସୁରକ୍ଷା ଜାନ ଚଲେଇବା ବି ସୁରକ୍ଷା ପାଇଁ ଆମ ଯଉ ହେଲମେଟ୍ ପିନ୍ଧୁ ତା ଭିତରେ ବି ମଧ୍ୟ ଗୋଟ ଗୋଟିଏ, ଗୋଟିଏ ଜନ୍ତୁ ପଶିଯାଆନ୍ତି।
ଆଜ୍ଞା। ସେଇ ଜିନିଷ ଆଇଁ ଆଇଁ ଆଁ ଅଜ୍ଞା।
ଆପଣ ସେଇଟା ମତେ ପଠେଇଥିଲେ ମୁଁ ଦେଖିଥିଲି ଅବଶ୍ୟ ଆପଣଙ୍କୁ ବି କିଛି କହିଥିଲେ। ହଁ, ଆମେ ଦେଖ
ଆଜ୍ଞା, ଆଜ୍ଞା। ଆଜ୍ଞା, ଆଜ୍ଞା ନିହାତି ସେଇ ଜିନଷ ଦେଖ ଦେଖନ୍ତୁ ଛୋଟିଆ ଛୋଟିଆ ଜିନଷକୁ ବି ଦେଖିକି ଯେଦି ଆମେ ଅବହେଳା କରଦେବା ଆମର ଜୀବନ କ୍ଷେତିରେ ପଡିଯିବ ବୁଝିଲେ। ଆଜିର ଜୀବନ କାଲିକୁୁ ନାହିଁ, ସେ ସବୁକୁ ଜାଣିକି ବି ଆମେ ଯଦି ଯଦି ଯତ୍ନର ସହିତ ନ ରହିବା ତାହେଲେ ସେଇଟା ଆମର ହିଁ ଭୁଲ ହବ।
ହଁ ଠିକ କଥା ଆପଣ କହୁଛନ୍ତି ମୁଁର କରିବାହିବା କଥା ଏଇକି ଯେ ଆପଣ ଯୋଉ ରହୁଛନ୍ତି ଯୋଉଠୁ ଯ ଜଙ୍ଗଲ ମଧ୍ୟ ଥବ ବଡ ବଡ ଗଛ ମଧ୍ୟ ଥବ ଜଙ୍ଗଲ ଥବ ବୁଝିପାରିଲେ। ସେଠି ବି ଜୀବଜନ୍ତୁ ବହୁତ କିଛି ପଳି ଆସନ୍ତି କାହା ଦ୍ଵାରା ନା ଆମର ଯୋଉ ହେଇଥାଏ ଡ୍ରେନ୍ ଦ୍ଵାରା ବୁଝିପାରିଲି।
ଆଜ୍ଞା ଆଜ୍ଞା ଆଜ୍ଞା।
ଯୋଉଥିରେ ଆମର ଅ ଅଳିଆ ଆବର୍ଜନା ବା ଅସନା ପାଣି ଯାଇକି ସହର ନାଳ ସେ ଯୋଉ ସହରର ବାହାରେ ଯାଇକି ପଡେ ବୁଝିପାରିଲେ ସେଇ ବାଟେ ବି ଆସି କି ଘର ବାହାରେ ବାହାରି ପାରୁନ୍ତିି ଯୋଉଠି ଫାଙ୍କା ଦେଖିବ ସେ ତ ଅଳ୍ପ ଅଳ୍ପ ପତଳା ପତଳା ଛୋଟିଆ ଛୋଟିଆ ଘର ବାହାରକୁ ଆସିକି ଘର ବାହାରକୁ ପଶିଯାଆନ୍ତି ଘର ଭିତରେ ପଶି ଯାଆନ୍ତି ଘର ବାହାରେ ଆସି ବୁଲନ୍ତି ସହରର ଅବସ୍ ଶ୍ୟ ସହରରେ ରହିଲେ ବି ଜୀବଜନ୍ତୁ ଥାଆନ୍ତି ବହୁତ ପ୍ରକାର ବୁଝିପାରିଲି? ଆପଣ ବି ମଧ୍ୟ ଦେଖି ଦେଖି ଚଳୁଥିବେ ବୁଝିପାରିଲେ?
ଆଜ୍ଞା ବନ୍ଧୁ ଯାହା କହିଲେ ସେଇଟା ସତ କଥା ବି କିଛି
ଙ୍କର କିଛି କ୍ଷତିହେବାର ଥବ ତାହେଲେ ଆପଣ ଯେଉ ପ୍ରକାରର ଅଟକେଇଲେ ବି ଯେଉଁ ଯେମିତି ଅଟକିଲେ ବି ଆପଣ ସେ କ୍ଷତିରେ ହବା କଥା ହବ କେହି ଅଟ-କହିପାରିବେ
ଆଜ୍ଞା ଯାହା କହିଲେ ଆଜ୍ଞା ରଖିଲେ ପ୍ରଭୁ କିଏ ସେ ମାରେ ମାରିଲେ ପ୍ରଭୁ କିଏ ସେ ରଖେ।
ରଖିଲେ ପ୍ରଭୁ ମାରିବ କିଏ, ମାରିଲେ ପ୍ରଭୁ ରଖିବ କିଏ ବୁଝିପାରିଲି? ସେଇଟା ହେଲା କଥା ଆପଣ ଦେଖି ଯାଇକି ଇଏ କରିଥିବେ ଆଉ ଏଥରକ ଯେହେତୁ ଆମର ଖୁଣ୍ଟରେ ବିଦ୍ୟୁତ ର ଟିକେ ଅଧିକା ପ୍ରଭାବ ଥାଏ ଖୁଣ୍ଟ ମଧ୍ୟ କୋଉଠି ଲୁହା ଖୁଣ୍ଟ ଲାଗିଥିବ ସେଠି ସ୍ପର୍ଶ କରିବେ ନାହିଁ କାହିଁକି ସ୍ପର୍ଶ ଯଦି କଲେ ଆପଣଙ୍କୁ ମଧ୍ୟ ବିଦ୍ୟୁତ ମାରିପାରେ ବୁଝିପାରିଲେ କୋଉଠି ଯଦି କିଛି ବି ତାର ଟିକେ ନାଗରୁ ଛିଡି ଯାଇଥିବ ତାହେଲେ ସେଇ ଖୁଣ୍ଟରେ ଲୁହା ଖୁଣ୍ଟ ହଉ ଯେ ଓଦା ହେଇ ଯାଇଥିବ ସେଥିପାଇଁ ଆମର ବିଦ୍ୟୁତ ମାରେ ସକ୍ ଗୋଟେ ମାରେ ସେଇଥିରେ ଆପଣ ଦେଖିକି ଚଳାଚଳି କରିଥିବେ ସେଇଠୁ ଯେହେତୁ ସବୁ ତାର ଗୋଟିଏ ଖୁଣ୍ଟୁ ଅ ଟଣା ହୁଏ ପ୍ରତ୍ୟେକ ଶହେରୁ ଉଁ ମିଟର ରେ ଗୋଟେ ଖୁଣ୍ଟ ବସେଇଥାନ୍ତି। ଦେଖିକି କି ଆପଣଙ୍କ ଘର ବାହାରେ କଣ ତରବ ତାତେ ଲାଗିବେନି କି ଧରିବେନି ତାକୁ ବିଦ୍ୟୁତ ମାରିପାରେ ବୁଝିପାରିଲେ। ବହୁତ ପ୍ରକାର ଅସୁବିଧା ଅଛି ସବୁ ପ୍ରକାର ଅସୁବିଧା ଅ ଆପଣ ଦେଖିକି ଚଳାଚଳି କରିବେ।
ଆଜ୍ଞା ବନ୍ଧୁ ଆମେ ଆଜ୍ଞା ହଁ ଏଇ ସବୁ ଜିନିଷ ଆମେ ଅ ଆମେ ଯେତିକି ଜାଣୁଛନ୍ତି ଆମକୁ। ମାନେ ମନେ ପକେଇଦବା ପାଇଁ ଆମର ମୋବାଇଲ ବି ସେତିକି ଆମକୁ ସାହାଯ୍ୟ କରୁଛି ନା ମାନେ ଆମେ ହଁ ବର୍ଷା ଋତୁ ଯେହେତୁ ଆସିଲାଣି ସେଇ ଭଳିଆ ଭିଡିଓ ଗୁଡାକ ଆପଣ ଯେମତି ଜାଣୁ ନ୍ତି ଏବେ ଏ ଫୋନରେ ଯେମିତି ଚାଲୁଛି ମାନେ ଭିଡିଓ ରେ ସେଇ ସବୁ ଜିନିଷ ହିଁ ଆସୁଛି କି ବର୍ଷାାରେ ତ ଚାଲିଛି ଏମତି ଯ ନିଅନ୍ତୁ ଏଇଟା କରନ୍ତୁ ସେଇଟା କରନ୍ତୁ ତ ଲୋକମାନେ କିଛି କିଛି ଲୋକମାନେ ଅ କଣ ଏଇ ସବୁ ଫୋ ମୋବାଇଲ ଭିଡିଓ ମୋବାଇଲ ରେ ଯୋଉ ଭିଡିଓ ଛାଡୁଛନ୍ତି। ଅନ୍ୟ ସମସ୍ତଙ୍କର ଉପକାର ପାଇଁ ବି ଛାଡୁଛନ୍ତି। ହୁଁ ବିଭିନ୍ନ ପ୍ରକାର ଆଜ୍ଞା।
ଆପଣ ଆଉ ଗୋଟେ କଥା ଶୁଣନ୍ତୁ କି ଯେକୌଣସି ଜାଗା ଦେଖିବ ଖାଲି ଗୋଟେ ଭଙ୍ଗା ମାଠଆ ଭଙ୍ଗା ବାଲ୍ଟି ବା ଭଙ୍ଗା ଜିନିଷ ପଡିଥିବ। ତା ଉପରେ ପାଣି ଜମା ହେଇକି ବା ଜଳ ଜମା ହେଇକି ରହୁଥିବ ବର୍ଷା ଜଳ ବୁଝିପାରୁଥିବେ। ହାଲୋ ସେ ଜଳକୁ ଓଲଟେଇ ଦେବେ କାହିଁ କିଲ ସେଇ ଜଳ ଯଦି ରହିବ ତାହେଲେ ମଶା ସେ ତୁ ବାହାରିବେ ବା ଜନ୍ମ ହେବେ ବୁଝିପାରିଲ। ମଶାର ମା ସେଠି ଅଣ୍ଡା ଦେଇକି ମଶାକୁ ଜନ୍ମ କରନ୍ତି ସେଇଠୁ ଶହ ଶହ ମଶା ବାହାନ୍ତି ଯଉ ଜାଗା ଦେଖିବି ଜଳ ଗୋଟେ ଜାଗା ସ୍ଥଳ ହେଇକି ରହୁଛି ଗୋଟେ ଦି ଦିନ ଅଧିକା ଦିନ ତାକୁ ବାହାର କରିଦେବେ ନହେଲେ କିଛି ମାତ୍ରାରେ ବ୍ଲିଚିଙ୍ଗ ପକେଇଦବେ କି ତାକୁ ଓଲଟେଇଦବେ। କୋଉ ସ୍ଥାନ ଯ ରହୁଛି। ଏଇ ପ୍ରକାରର ସବୁ କାର୍ଯ୍ୟ କରିବେ ଯଦି ନ କରିବେ ଆପଣଙ୍କ ସମାଜରେ ଆପଣଙ୍କର ଡେଙ୍ଗୁ ମ୍ୟାଲେରିଆ ବହୁତ ବିଭିନ୍ନ ଜାତୀୟ ଉ
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ଯାହା କହିଲେ ହଁ ସେଇଟା ଜଳ ହିଁ ସବୁଠାରୁ ଉତ୍ସ ଖାସ କରିକିନା ଯୋଉ ଜାଗାରେ ଜଳ ମାନେ ଅସ୍ନା ମାନେ ଆବର୍ଜନା ଜଳ ଯୋଉ ଠି ଏକାଠି ହେଇକି ରହିଥିବ ଯୋଉଠି ପଡିକି ରହିଥିବ ଅଧିକ ଦିନ ପର୍ଯ୍ୟନ୍ତ। ସେଠାରେ ମଶା ଜାତୀୟ ଜିନିଷ ହଉ ଅନ୍ୟ କୌଣସି ଜନ୍ତୁ ହୁଅନ୍ତୁ ସେଇଠି ଏଇଠି ସବୁ ମାନେ ତାଙ୍କର ଜନ୍ମ ହୁଏ ହଁ
ହଁ।
ହୁଁ ତ ସେଥିପାଇଁ
ଅନ୍ୟାନ୍ୟ ଜାତି ଜୁ ତ ବି ରହିଯାନ୍ତି ସେଠି ବୁଝିପାରିଲେ।
ହୁଁ।
ଆଉ କଣ କହୁଥିଲେ କହୁନାହାନ୍ତି?
ବନ୍ଧୁ ଏଇ ସବୁ ଜିନିଷ ହଉଛି ଆଉ ବନ୍ଧୁ ଆପଣଙ୍କ ସହିତ ସମ୍ପର୍କ କରିକି ମତେ ଯୋଗାଯୋଗ କରିକି ବହୁତ ଖୁସି ଲାଗିଲା। ଆଉ ଆପଣ ଏତେ ସାରା ସତର୍କତା ମତେ ଅବଲମ୍ବନ କରିବାକୁ କହିଲେ। ଆପଣ ନିଜେ ମଧ୍ୟ ସେତିକି ସତର୍କ ରେ ରୁହନ୍ତୁ ବୁଝିଲେ?
ହଁ ହଉ ବନ୍ଧୁ ଆପଣ ରଖିଥାନ୍ତି। ହଁ ମୁଁ ଏବେ ସାଙ୍ଗେ ସାଙ୍ଗେ ଆପଣଙ୍କ ସହିତ ସମ୍ପର୍କ କରିବି ବୁଝିପାଇଲେ? ଆପଣ ଏବେ ରଖ
ଆଁ ଆଜ୍ଞା। ବନ୍ଧୁ ମତେ ଗୁଁ ଆଜ୍ଞା, ଆଜ୍ଞା ଟିକେ। ଗୋଟିଏ ମିନିଟ ମତେ ଟିକ କେ ସମୟ ଦିଅନ୍ତୁ। ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଯୋଗାଯୋଗ କଲେ ଆପଣ ମତେ ଯୋଗାଯୋଗ କରିବେ।
ହଉ ନିଶ୍ଚୟ ଆପଣ ରଖିଦନ୍ତୁ।
ଆଜ୍ଞା, ଆଜ୍ଞା -ଆଜ୍ଞା ବନ୍ଧୁ ଆଜ୍ଞ
ହଁ।